ହଁ କଣ କରୁଚ?
କଣ କରିବି ଏ ବାପାଙ୍କର ଗୋଟେ ଫଳ ଜୁଉସୁ ଥୁଆ ହେଇଚି ତ ଇଏ କହୁଚି ମୁଁ ଜୁ ପିଇବି।
ହଁ କି?
ହଁ ଜୁ ପିଇବ ବଲିକି ମତେ ବସେଇ ଦଉନି। ମୁଁ ସେଇଆକୁ ତାକୁ ଦଉଥିଲି ଟିକେ। ହଁ ଦଉଚି ବା ଟିକେ।
ହଁ ହଁ।
ଆଉ କଣ କ କରୁଥିଲ?
ଶୋଇକି ଉଠିଲା। ମୁଁ ସେତେବେଳେ ତମ ଯୋଉ କରିଥିଲି ମୁଁ କହିଲି ଆ ଆମର କ ଥିଲେ ମେସେଜ୍ କରିଥିଲେ? ସେତେବେଳେ କୂଅ କୁନି ପୁଅ ଏ ମୋ ପୁଅ କହୁଥିଲା ବାବୁ ସହିତ କଥା ହବ ବୋଲି ହେଲା। ମୁଁ କହିଲି ଉଠିଲାଣି ନାଇଁ ସେତେବେଳେ ମେସେଜ୍ କରିଥିଲି ତମକୁ।
ଓହୋ ତା ମୁଁ ମତେବେଳେ ସେଠି କି ବେଳେ ନିଦ ଲାଗି ଗଲା ଲୋ।
ମୁଁ ସେଇଆ କୁହୁଚି ଇଏ ତ ଦିନରେ ଶୋଇବା ପିଲା ନୁହ କେ ଶୋଇଲା।
ଭାଲାଲ ମତେ ନିଦ ହେଇଗଲା। କାଁ ଆଖି ଆଜି ବୁଝେଇଗଲା ମାନେ ସେ ସାଙ୍ଗେ ସାଙ୍ଗେ ଯସ ଟିକେ ଆଖି ବୁଜି ଆସିଚି ଆମ ସର୍ ଫୋନ୍ କଲେ ଏସିି ବନ୍ଦ କର ଘଡଘଡି ମାଇଲାଣି। ସେଇଠୁ ଏସି ବନ୍ଦ କରିଚ। ସେ ସେଇଠୁ ଉଠିଲା ମୋ ପୁଅ ସେଇଠି ଗଡ ତଡ ହଉଥୁଲା ବାହାରେ ଜୋର ଷା ପବନ ଘଡଘଡି ଯେ ଆଉ ବାହାରୁ ନଥିଲୁ। ଆଉ ଅନଲାଇନ ବି ଆସିଲି ନାଇଁ ମୁଁ। ନାଇଁ ବର୍ଷା ଭଗ ହଉଚି।
ହ ହଁ।
କି ବର୍ଷା ଘଡଘଡିଲୋ ଧନ କି ବର୍ଷା।
ଉଠେଇଲା ଯେତେବେଳେ ତମେ ସଡନ୍ ସେ ମେସେଜ୍ ଟା କରିଚ ସେତେବେଳେ ମୁଁ ଆଇଲା ଯେମିତି ମୁଁ ସାଙ୍ଗେ ସାଙ୍ଗେ କରଥିଲି ହେଲା।
ବାସ ମୁଁ ବା ଅଫ କରିଦେ ମାନେ ଅନ ବି ଅନଲାଇନ ବି ଆସିଲିନି। ଟିକେ ଆସିଲେ ତମ ମେସେଜ ଟା ଟିକେ ଦେଖିଦେଲି ସେତିକି ଏତେ ଜୋର ପା ଘଡଘଡି ମାରୁଥାଏ। ଆଉ ବର୍ଷା ତ ଛାଡ଼ ହେଇଚି ଆଜି ଆଉ ହଉ।
ହଁ ପରା ଯେମିତିଆ ଖରାକୁ ବି ଯୋଉ ଚଡ ଚଡ଼ି ବର୍ଷା ହଉଚି।
ମାନେ ଏତେ ଜୋର ଧନ ବର୍ଷା ହେଇଚି ମାନେ ଆମେ ଅ ଛାତ ଉପରେ ମାନେ ଟ ଟକ୍ ଟାକ ହେଇକି ସାଉଣ୍ଡ ହଉଚି ମୁଁ ବୋଉ କହୁଚି ମୁଁ କହିଲି ବୋଉ କଣ କୁଆ ପଥର ବର୍ଷା ହେଲାଣି କି? ନା କେ ଜାଣି କହିଲି ହଁ ବୋଧେ ହେଲାଣି କେଡେ ଜୋରେ ସାଉଣ୍ଡ ହଉଚି। ପୁରା ଟକ୍ ଟାକ୍ ଟକ୍ ଟାକ୍ ପୁରା ବର୍ଷ ବର୍ଷା ପବନ ଏତେ ଜୋରରେ ସେ ଯୋଉ ତାର ଇଏ ବୁନ୍ଦା ଟା ପଡୁଚି।
ଉଁ ହୁଁ। ଆଉ ଏବେ କଣ କରୁଚ? ନା ନା ଆମ ଆଡେ ହେଇନି କିନ୍ତୁ ପାଗ ତ ଚେଞ୍ଜ କରୁଚି ବିଜୁଳି ମାରୁଥିଲା।
ହଁ ହଁ।
ବର୍ଷା ପବନରେ ଯେତେବେଳେ ଉଠେଇଲା ଯାଇଚନ୍ତି ଖେଳିବା ପାଇଁ।
ଓହୋ ବସ୍
ମୋ ଯେତେବେଳେ ମେସ ହଁ ମୁଁ କହିଲି ଟିକେ ଯଦି ପବନ ପବୁନି କି ବର୍ଷା ପକେଇଲା ପୁଅକୁ ଧରିକି ଆସିବୁ।
ହଁ ହଁ ହଁ ବାହାରେ ବୁଲେଇବନି।
ଥରେ ନା ଦିଇ ଥର ଏମିତି କଲା ପରେ ମାନେ ପବନ ପବନ ହେଲାଣି ପଛା କହିଲା ମୁଁ ଆଉ ଗୋଟେ ବଲ ପକେଇଦିଏ ଆଉ ଗୋଟେ ବଲ ପକେଇଦିଏ ବୋଲି
ହଁ।
ରହିଲା ଯାଇକି ସେଠି, ତାପରେ ମୁଁ ଯାଇକିରି-ଇ- ଇ-ଇ ମାନେ ନାଇଟି ପିନ୍ଧିଥିଲି ନାଇଟ୍ ଉପରେ ଶାଢ଼ୀ ଲୁଗା ପିନ୍ଧିକି ଗଲି।
ଓ ହଁ।
ଆଉ
ଆଉ କାମ ସରିଲାଣି?
ହଁ ଏଇ ବର୍ଷା ଉଠେଇଲା ବୋଲି ପରା ସବୁ କାମ ସରିଲାଣି।
ଓହୋ। ଥଣ୍ଡା ଥଣ୍ଡା କରିଦେଲ ନାଇଁ? ମୁଁ କହିଲି ଥଣ୍ଡା ଲାଗିଲା ବୋଲି କରିଦେଲ।
ଆଲୋ ଧନ ଆମ ଆଡେ ବାହାରେ ଗରମ ହଉଛି।
ଓ ହୋ।
ତମର ଥଣ୍ଡା ଲାଗୁଥିବ?
ନାଇ ଧନ ଆମ ଘର ଭିତରେ ପ୍ରବଳ ଗରମ। ଏ ବାହାରକୁ ଟିକେ ସେଠିକି ଗଲାକୁ ଟିକେ ଥଣ୍ଡା ଲାଗୁଛି। ଉ ନହେଲେ ବୋପା ଲୋ ଭାରି ଗରମ ହଉଛି ଲୋ ଧନ। ଆ-ଆ ଆମ ଘରୁ କେତେବେଳେ ଥଣ୍ଡା ନାହିଁ ସବୁବେଳେ ଗରମ। ଆଉ ତମ ସାର ଆସିନାହାନ୍ତି ଆଉ ନା ନା ଯାଇ
ନା ନା ନା ନା ଆସିଲେ ଆସିଥିଲେ ଯେ ଆସିିଲେ-ଏ-ଏ ଗୋ ଟେ ସାଢ଼େ ଗୋଟେ ବେଳକୁ ତାପରେ-ଏ-ଏ ସା ସାଢେ ଗୋଟରେ ଆସିକି-ଇ-ଇ-ଇ କହିଲେ ଆଶ୍ରମ ଆଡେ ଯିବେ ଖାଇବାକୁ ଆ-ଆ ଆଡେ ଯିବେ ତ ସିଆଡେ ଯାଇଛନ୍ତି ସିଆଡେ ଖାଇବେ ଆଉ।
ହଁ ହଁ। ବିଟୁ ଶୋଇନି ଜମା?
ସେ ଶୋଇଥିଲା ନା। ସେ ଶୋଇଲା-ଆ-ଆ କେତେଟା ସାଢେ ଏଗାରଟା ବାରଟା ବାରଟାରେ ଅଛି ବାରଟାରେ ଶୋଇଲା ଯେ-ଏ-ଏ ଆସିଲା-ଆ-ଆ-ଆ ଏତେଟାରେ ଏ ଶୋଇଲା ଯେ ଉଠିଲା-ଆ-ଆ ତିନିଟାରେ।
ହଁ।
ଉଠିଲେ ତୁ ତାର ଦି ଭାଇଙ୍କ ଖାଇଲେ ଖାଇକି ତା ଅପା ଘର ଆଡେ ବୁଲିଲେ। ଆଉ ଯାଇକି ଆସିଲା ଆସିଲେ ଆଉ, ନା ନା ଭାତ ନା।
ଓ ହୋ।
ସେ ଖାଇ ନଥିଲା ଭାତ ନା, ସେ ଖାଇ ନଥିଲା ଭାତ ତାପରେ ହଁ ବ ସିଏ ବଡ ଖାଇ ଦେଇଥିଲା ତାପରେ ଏନା ହଁ ସାନ ତାର ଭାତ ବଡ ବି ଖାଇଲା।
ହଁ ହଁ।
ଆଗେ-ଏ-ଏ ଖାଇକି ତାପରେ ବୁଲିଲେ ଟିକେ ବୁଲିକି ତାପରେ ପୁଣି ଏଇନା-ଆ ଯାଇଛନ୍ତି ଖେଳିଆ ପାଇଁ ନାଇଁ କରୁଥିଲେ ଯାଆନି ବୋଲି
ହଁ। ହୁଁ ହ ଯାଆନ୍ତୁ ଟିକେ ଖେଳିକି ଆସିବେ।
ନାଇଁ ସି ସିଆଡେ ଗଛ ପତ୍ର ଅଛି ନା ପବନ ଆମର ତ ଘର ଯୁଆର ସବୁ ଯା ମାନ ଚାପି ଦଉଛି ଆଉ କୁଆଡେ କଣ?
ହଁ ବା ଆମର ତ ସେଇ ଏଠି ସେମିତି ଆଉ।
ସେଇଥିପାଇଁ ତମର ଏଥିରେ ବାହାରକୁ ଗଲେ ଜାଣିବ ବର୍ଷା ଫର୍ଷା ହଉଚି। ତମର ପରା ସେ ଯୋଉ ବାଟ ଆଉ ଯାଉ ବାହାରକୁ ଗ୍ରିଲ ଖଣ୍ଡକ ସେଇଠି ବର୍ଷା ଟିକେ ହଉଥୁବ। ଯୋଉଠି ତମର ହେଇଛି କଣ ତ ବୋରିଙ୍ଗି?
କାହାର?
ତମର ତମର ଘର ଆଗ ତମର ଘର ଆଗରେ ବୋରିଙ୍ଗ କରି ନ କି?
ହଁ ହଁ।
ସେଇଠି ଅଳ୍ପ ଟିକେ ଜାଗା ତ ସେଠି ବର୍ଷା ପାଣି ପ
ଏଇଠି ହଁ ବା ଦେଖିବାକୁ ଯାଆନ୍ତି କୋଉଠି? ହଁ ଟିକେ ଆସୁଛି ବେଶୀ ନାଇଁ।
ଓହୋ।
ଆଜି ତ ଯୋଗ ଆ ଆ ହଁ ସିଏ ବୋରିଙ୍ଗ୍ କଣ ସେପଟେ ଅଛି ଦାଦାଘର ପଟେ ଏପଟେ ଆମର ସପ୍ଲାଇ ଟା ବସିଛି। କଣ ହେଇଚି?
ମୁଁ କହିଲି ସେ ଗ୍ରିଲ ପାଖକୁ ବାସନ କୁସନ ମାଜୁଚ।
ହଁ ହଁ ସେ ନାଇଁ ବାସନ ତ ବେସିନ୍ ରେମଜା ହୁଏ। ଆଉ ନଏନେ ସେଠି ବି ମଜା ହୁଏ ଗାଧୁଆ ଗାଧି ହୁଏ। ହେଏ ପଡିବୁ ଗାଧୁଆ ଗାଧୁ ହୁଏ ମଜା ମଜି ହୁଏ।
ତ ତମେ ବି ସେ ତମେ ତମେ ବି ସେଇଠି ଗାଧାଅ?
ହଁ ମୁଁ ବାହାରେ ଗାଧାଏ ଜଲନଲ ସେ ତା ବାବା ଆଉ ସେ ଆମ ସାନ ସେ ଲାଟିନରେ ଗାଧାନ୍ତି। ଆଉ ମୁଁ ଏଠି ଗାଧେଇଲେ କିଛି ଦେ ଦେଖା ଯାଇନି ବସି ପଇଲେ କିଛି ଦେଖାଯିବନି।
ତମେ କେହି ନଥିଲା ବେଳେ ଗାଧାଅ।
ନାଇଁ ଦେବାଲ ଧନ ବୁଲି ଯାଇଛି ନା?
ଓ ନାଇ ଘରେ ପୁଣି
ଆଁ।
ମୁଁ କହିଲି ଘରେ ଲୋକ?
ଘରେ ଆମେ ତ ସେଇଠି ଗାଧାଉ।
ହଁ ଯେ ଘର ଲୋକ ନଥାନ୍ତି କି ତମ ନ ଦିଅର ତମ
ସିଏ ସକାଳ ବେଳା ଶୋଇଥାଏ ହେଲା। ଆଉ ଆ ବାବାକୁ ନେଇକିରି ପଳେଇବେ ଆମ ସେ ବଡ଼ ନନା ଘର ଆଡ଼େ। ଆଉ ବାପା ଆମର ଯାଇକି ଗୁହାଳ ଟି ଥିବେ, ଦୋ କାନ ଆଡ଼େ। ଆଉ ଯାଇକି ଆସିବେ ଆଟଟା ସାଢ଼େ ଆଟଟା ବେଳକୁ ନଅଟା ଏମିତି ଆସିବେ।
ନାଇଁ ତମର ମେନ୍ ରାସ୍ତାଟା ସେଇଟା ନା ତମର ଖାଲି
ହଁ ହଁ ହଁ।
ଯିଏ ଆସିବ ଘରକୁ ଦେଖାଯିବ ନା।
ହଁ ବା।
ବୋଉ ବି ସେଟି ଗାଧାନ୍ତି।
ହଁ ସମସ୍ତେ ସେଇଠି ଗାଧୋଉ ମୋ ପୁଅ ବି ସେଇଠି ଗାଧାଏ। ଆଉ ବାପା ସେଠି ଗାଧାନ୍ତି ତା ବାପାର ତା ଦାଦାର ଖାଲି ଲାଟିନିରେ ଗାଧା। ଆମେ ଏଇଠି ଗାଧେଇପଡୁ।
କାଇଁ ତମର ଲାଟିନରେ ବାଥରୁମ କରିନ?
ହଁ କରିଛୁ ବା ସେଇଠି ଗାଧାନ୍ତି ବା ସେ ଲାଟିନ୍ ସାଙ୍ଗେ ବାଥରୁମ ସେ ଆଟାଚ ହେଇକିି ହେଇଚି ମ। ଅଲଗା -ଅଲଗା ନାହିଁ।
ସେଇ ରୁମରେ ନା ସେଇ ରୁମ ରେ ତ ତୋର ଯୋଉ ରୁମରେ ଏସି ଲଗେଇଛ ସେଇ ରୁମରେ ନା ନାହିଁ।
ହ ନାଇଁ ନାଇଁ ଧର ଏଗୁଡ଼ା ସବୁ ସିଙ୍ଗଲ ରୁମ ଗୋଟାଏ ଯୋଉ ନୂଆ ଘରଟା ହେଇଛି ସେଇ ଘରେ ଲାଟିନ ଆଟାଜ ହେଇଛି ନହେଲେ ଆଉ ସବୁ ସିଙ୍ଗଲ ରୁମ ଗୋଟେ ବରଣ୍ଡାରେ ଲାଟିନ ହେଇଛି ତ ବରଣ୍ଡାରେ ଯୋଉ ଲାଟିନଟା ହେଇଛି ସେଇଠୁ ଭୁଲ ହେଇଗଲା ସେଟା ଯଦି ବାଥରୁମଟା ହେଇ ହେଇଥାନ୍ତା ତାହେଲେ ଭଲ ହେଇଥାନ୍ତା ନା ଲାଟିନଟା ହେଇ ଅବାଗ୍ୟା ଗ୍ୟାସ ହଉଛି ନା ତାକୁ ଡେଲି ସଫା କରିବାକୁ ପଡୁଛି। ଡରିଵ ଲୋ ଦେବି! ! ! ! ! ! ! ! ! ! ଯେ
ଯୋଉ ନୂଆ ତାହଲେ ସେଇ ରୁମଟାରେ କିଏ ରହୁଛି?
କୋଉ ରୁମଟା ଯୋଉ ବଡ଼ ଟା?
ହଁ।
ନା ମ ବଡ଼ଟାରେ କେହି ନାହାନ୍ତି। ସେ ଝାଡ଼ା ଝପ୍ଡ଼ ଯାହା ଯାଆନ୍ତି ସବୁ ନହେଲେ ବଡ଼ଟାରେ କେହି ନା କେହି ରହୁନାହାନ୍ତି? ଆଉ -ଆଉ ମୁଁ ତ ଏପଟେ ମୋର ରୁହ ଆଉ ଯାଇକି ମଝିଟାରେ ଆମ ସେ ସାନ ଶୁଏ ଆଉ ସେପଟ ଘରେ ବି ଏସି ଲାଗିଛି ବାପର ବୋଉର ଶୁଅନ୍ତି। ଏ ସାନ ଯାଇକି ଶୋଉଛି ଏ ଗରମ ହେଲାକୁ ଶୋଉଛି ନହେଲେ ସେ ମଝି ଘରେ ଶୁଏ। ବୋଉ ଶୁଏ ଆମ ପାଖରେ ନା
ପୁଣି ଆଉ ଗୋଟେ ଏସି ଆଣିଲଣି କି?
ହଁ ଆଉ ଗୋଟେ ଏସି ଲାଗିଲା ବା ଏ ଯୋଉ ଗରମ ଆଁ
ଏଇ ବର୍ଷ କଲ
ହଁ ମ ଏଇ ଯାତ୍ରା ଥିଲା ମ ଅଳ୍ପ ଦିନ ଖଣ୍ଡେ ଏଇ ଫେବୃଆରୀ ମାସରେ ନାଁ କଣ ଲାଗିଲା ହଁ। ସେ ସେଇଟା ପୁରା ଥ୍ରୀ ଷ୍ଟାର ବାଲା ତ ମାନେ ବହୁତ ହେବି ପୁରା ଥଣ୍ଡା କରିଦଉଛି ସାଙ୍ଗେ ସାଙ୍ଗେ କିନ୍ତୁ ବିଲ ଧନ ଅଧିକାଲୋ ଏ ଆଜି ବିଲ ଆଣି -ଆସିଥିଲା ଇଏ କରିବାକୁ ରିଡିଙ୍ଗ କରିବାକୁ ଯେ ହେଇଛି ବିଲି ତିନି ହଜାରେ ଚାରିଶହ ଅଶି ନା କଣ ଏମିତି ହେଇଛି?
ମାନେ ଦିଟା ଆଙ୍କ ମିଶିକି?
ଦିଟା ଯାକ ମିଶିକି ଲାଇଟ୍ ଫ୍ୟାନ ବଲ୍ ସବୁ ମିଶିକି ସେ ଏତେ ହୁଏନି। ଆମ ଏସିଟାରେ ଏତେଟା ଉଠିବନି କାହିଁକି ନା ଆମ ଏସିଟା ହଉଛି ଫାଇପ ଷ୍ଟାର ସେଇଟା ହଉଛି ଥ୍ରୀ ଷ୍ଟାରେ। ଥ୍ରୀ ଷ୍ଟାର୍ କଣ ହେଲା? କଣ ହେଲା ହଉ। ଏ ଥ୍ରୀ ଷ୍ଟାରଟା କୋଉଠି ବାଜିଲା ତାର? ଥ୍ରୀ ଷ୍ଟାର୍ ଟା କିନ୍ତୁ ଆମର ଆଗରୁ ଧର ଏପଟେ ଆସିୁଥିଲା ମାନେ ଦି ହଜାର ଏପଟେ ଆସୁଥିଲା। ଦି ହଜାରେ ବି ହଉନଥିଲା ହଁ ହଁ ହଁ। ହଁ। ଆଉ ସେ ଯୋଉ ଏସି ଟା ର ଲ ଯୋଉ ଲାଗିଛି ସେଟା ଥ୍ରୀ ଷ୍ଟାର ଟା ଥ୍ରୀ ଷ୍ଟାର ବହୁତ ବିଲ୍ ଉ ଉଠିବ ଧନ ବିଲ ମାନେ ଘନ ଘନ ବିଲ୍ ଉଠୁଛି ଯେତେବେଳେ ତିନି ହଜାର କେତେ ଟଙ୍କାଯେ ବା ବାପା ଖାଲି ମନ ଦୁଃଖ କରୁଛନ୍ତି ମାନେ ଏଭାବୁଛନ୍ତି ତିନି ହଜାରେ ଚାରିଶହ ଅଶୀ ଉଠିଛି। କାଇଁ କହିଲ ସେ ଯୋଉ ଏସି ଟା ଯୋଉ ଲାଗିଲା ବୋଲି ଥ୍ରୀ ଷ୍ଟାର ଟା ନା? ଦାଦା ହର ଆମର ବାରଶହ ଉଠିଛି ଆର ତିନିଶହ ଉଠିଛି।
ତ ମାନେ କଣ ଗୋଟେ କାମ କର କାମ କର ନା ତମର ତ ସେଇଟା ଚିଲ୍ ହେଇଯାଉଛି ଅଧିକ ସମୟ କାଇଁ ଲଗେଇବ କରିଦେଇକି ଫୁଣି ଚିଲରେ ରଖିଦେବ ବେସିସମୟ ଲଗେଇବନି।
ନେଇଯାଉଛି। ଯେ ତାପରେ ବନ୍ଦ କରିଦେଲା ବେଳକୁ କିଛି ସମୟ ଥଣ୍ଡା ରହୁଛି କିଛି ଘଣ୍ଟା ତାର ଦି ତିନି ଘଣ୍ଟା ତାପରେ ପୁଣି ଯୋଉ ଗରମ କୁ ସେଇ ଗରମ ରହୁଛି ହେଲା। ସେ ସେଠୁ ଫୁଣି ଲାଗେଲାକୁ ସେ ଉଁ ଏମିତି ହଉଛି ଆମ ସାନ ଟା କଣ କରୁଛି କେତେବେଳେ ଯଦି ରାତି ଅଧାରେ ଯାତ୍ରା ଦେଖିବାକୁ ଯାଉଥିବ କି ଯୁଆଡେ ଯାଇଥାଉ ଆସିବ ଚାରିଟା ରାତିରେ ଯଦି ଶୋଇବ ସେ ଏସି ସେମିତି ଲଗେଇଥିବ ଲଗେଇଥିବ ଆଠଟା ବାଜିବଣି। ହଁ
ଅ ହ।
କିଏ ସିଲୁଭାଇସ ହଁ ବା। ଆଉ ଏମ ଧନ ଇଏ ହଉଛି। ଆଜି ଏତେ ଟଙ୍କା ଆସିଲା ବାପା କହୁଛନ୍ତି ଆଉ ଏସି ଲଗାନି ସେ ଏସି ଟା ଆଉ ଲଗେଇବାନି ମୋ ବାପା କହୁଛନ୍ତି ଏସି ବନ୍ଦକରିଦେ ତଳେ ସୋଇ ପଡିବା। କିପୁ ଆମ ଏସିଟାରେ ଏତେ ବିଲ ବିଲ୍ ଉଠିବନି ନା ଆମର ଫାଇଭ୍ ଷ୍ଟାର ଟା ଏତେ ବିଲ ଉଠିବନି।
କାମ ସଇଲାଣି ସବୁ ତମର?
ହଁ ବୋଉ ଓଳା ପୋଳା କରୁଛନ୍ତି ଆଉ ଇଏ ଆକୁ ଏଠି ବସେଇଛି ଇଏ କଣ ଟିକେ ଖାଇବ। ମୁଁ ଯିବି ଟିକେ ଧୋଇ ହେବି ଧୂପ ଦେବି ତାପରେ ତାକୁ ଟିକେ ବସେଇବି। ଏଇଆ କରିବି ଆଉ ହ ହଉ। ହଉ।